ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ହାଲୋ।
କଣ କରୁଥିଲେ?
ଏଇ କାମ ଛିଣ୍ଡେଇକି ବସିଥନି ଆଉ
ରୋଷେଇରେ ଆଜି କଣ କଣ ହେଇଛି ସବୁ?
ରୋଷେଇରେ ଆମର ଆଜି ହେଇଛି ଡାଲି ଗୋଟିେ ଇଛି
ହୁଁ।
ଆଉ ଆଳୁ ପୋଟଳ କସା ହେଇଚି ଆଉ ଯୋଉ ଗୋଟେ ପିତା ଶାଗଟେ ସେଟା ପତୁଆ ହେଇଚି ଆଉ ଗୋଟେ କଣ ପୋଇରାଇ ସିଏ ହେଇଚି ଆଉ ଗୋଟେ ପୋଡା ପୋଡି ଟିକେ ମତେ ତ ଭଲ ଲାଗେ ବାଇଗଣ ଭେଣ୍ଡି ବିଲାତି ତାକୁ ଟିକେ ପୋଡା ପୋଡି କରିକିନା ତାକୁ ଛେଚା ହବ ସେ ସିଏ ଗୋଟେ ଆଇଟମ ହେଇଚି ଏମିତି ସବୁ ଚାରି ପାଞ୍ଚଟି ଆଇଟମ ହେଇଚି ଆଉ ଆଉ ତମର କଣ କ ଚ କି ଆଇଟମ୍?
ଶାଗ ଭଜା ହେଇଚି ଡାଲମା ହେଇଚି ଆଉ କାଙ୍କଡ ଭଜା ହେଇଛି। ଆଉ ଆମ୍ବ ଅଛି କାକୁଡି ଆଉ ପଖାଳ ଭାତ ତ ଘର ସମସ୍ତଙ୍କର ପ୍ରିୟ ଆଉ ପଖାଳ ସମସ୍ତେ ଖାଇ ପିଇ କି ବସିଚୁ ଏବେ। ଆପଣ ଖାଇ ସାରିଲେଣି?
ନାଇଁ ଆମେ ଜଳଖିଆ ଖାଇଚୁ ଜଳଖିଆ ସକାଳେ ଜଳଖିଆ ଖାଉ ଆଉ ବାରଟା ସାଢ଼େ ବାରଟାରେ ଗରମ ଭାତ ଖାଉଁ ଆଉ ଆମର ବି କାକୁଡି, ଆମ୍ବ ବି ଆମର ଅଛି। ଗଛରେ ତ ଆମ୍ବ ଫଳିଚି ସେଇ ଆମ୍ୱ ବି ଆମେ ଖାଉଚୁ ସବୁଦିନ୍ ଆମ୍ବ କାଟିକିନା ଭାତ ରେ ଆମେ ଆମ୍ବ ଖାଉ। ଆମ୍ବ ଖାଉଚୁ ଆମ ଶହି ଆଣି ଆସିଛନ୍ତି ବାରିପଦାର ଯେ ସିଏ ବହୁତ ଖୁସି ହୋଉଛନ୍ତି ତାଙ୍କ ପାଇଁ ବି ସେ ଆମ୍ୱ ସିଏ ପ୍ରିୟ ହେଇକି ଆଉ ତାଙ୍କ ସେ ଆମର ଆଜି ତିନି ଚାରିଟା ଆଇ ଉତମ ହେଲା ସେ କହିଲେ କାଲିକି ଶାଗ ଟା ବନେଇବ କାଲି ଶାଗ ଟାକୁ ବନେଇମୁ ଆଉ କଣ ଗୋଟା କରିମୁ ଛତୁ ଟା କାଲି ଆମର ଛତୁ ଆସିବ ଛତୁ କରିବୁ କୁଣିଆ ଟା ଆସିଛନ୍ତି ତ ଆଜି ଆଉ ଛତୁ ପାଇଁ ଯାଇ ହେଲାନି କାଲି ଛତୁ ଟା କରିମୁ। ଶାଗ କରିମୁ ସେଇଭଳିଆ ଡାଲି କଦଳୀ ଭଜା ଏଇଭଳି କରମୁ। ଆଉ ତମର କଣ କହୁଚ କୁ
ଆପଣ ଏବେ ରଜ ଉତ୍ସବ ସବୁ ରଜ ଗାଁ ଗାଁ ରେ ହେଇଚି ଆପଣ ଗାଁ କେମିତି ରଜା କେମିତି ହୋଉଚି?
ଆମ ଆଡେ ରଜ ବହୁତ ବଢିଆ। ରଜ ମହାଉତ୍ସବ ପାଳନ କରୁଚନ୍ତି। ସେଠି ହୋଉଚି ଭୋଜି ଭାତ କରୁଛନ୍ତି। କେକ୍ ଆଇସ୍କ୍ରିମ ପିଲାମାନେ ଆଣୁଚନ୍ତି ସବୁ ଛୁଆ ମାନଙ୍କୁ ଦୋଉଚ ମାଗଣାରେ ଛୁଆ ମାନେ ଏକତା ହେଇକି ଟଙ୍କା ତାଙ୍କ ହା ତୋଳେଇକି ସବୁ ରଜ କୁଇତା ପାଳନ କରୁଚନ୍ତି ଦୋଳି ପକୋଉଚନ୍ତି ଖାଇ ଦୋଳି ତୋଳି ପଡୁଛି, ଆଉ ଯୋଉ ଚକରିି ତୋଳି ପଡୁଛି ଆଉ ପଟା ଦୋଳି ପଡୁଛି ଡଙ୍ଗା ଦୋଳି ପଡୁଛି ତିନି ଦିନ କାଳ ଭୋଜି ଭାତ କରୁଛନ୍ତି ପଣା ପାନ ଇଏ ସବୁ ଥୁଆ ହଉଚ ଯିଏ ଯାଉଛି, ଖୁସି ରେ ଦୋଳି ଖେଳୁଛନ୍ତି, ଆଡୁ ଖାଆ ପିଆ କରୁଛନ୍ତି, ଝିଅ ଝି ଆଣିକି ଡାକୁଛନ୍ତି
ହ
ଆଉ ଝିଅ ଜିଣୀ ମାନେ ଆସିକି ସିଏ ବି ଖୁସି ହଉଛନ୍ତି, ସିଏ କଣ ତାଙ୍କର ଯଏ ସାହାଯ୍ୟ କରି ଦଉଥିବଉ ମୁଁ ସେଟା କିଛି ଜାଣିନି ନାନେ ସବୁରି ଘରେ ଝିଅ ବି ଆସୁଛନ୍ତି ଝିଏ ଆସୁଛନ୍ତି କାକରା କରୁଛନ୍ତି, ଆଉ ଯୋଉ ପୋଡ ପିଠା କରୁଛନ୍ତି ଆଉ ଛୁଚି ପତ୍ର ପିଠା କରୁଛନ୍ତି, ଚକୁଳି କରୁଛନ୍ତି ଇଟିଲି କରୁଛନ୍ତି ତିନି ଦିନ ରଜ ଚାରି ଦିନ ପାଳନ ଚାରି ଦିନ କାଳ ଧୁମଧାମ କରିକି ଭଲ ମନ୍ଦ ଖା ପିଅ ଦୋଳି ଫସ ସି ବହୁତ ବତୁ ଆନନ୍ଦ ଉଲ୍ଲାସରେ ରଜ ପର୍ବଟି ପାଳନ କରୁଛନ୍ତି। ଆମର ସବୁ ବାପ ଭାଇ ଘର ଭାର ଥର ଲୁଗା ବଡା ଝିଅ ମାନଙ୍କୁ ଶାଢ଼ୀ ଆଉ କଦଳୀ ମିଠା ଆମ୍ବ ସବୁ ଆଣିକି ଆମର ବାପ ଭାଇ ଘର ବି ଆସନ୍ତି। ଆମେ ଘରେ ବି ବହୁତ ପ୍ରକାର ବନଉଛୁ ବହୁତ ପ୍ରକାର ଖାଉଛୁ ଖୋଉଛୁ ଝିଅ ଆଣିକି ଡାକୁଛୁ ରଜ ତିନି ଚାରି ଦିନ କାଳ ଆମର ବହୁତ ଉଲ୍ଲାସ ଭାବରେ ଖୁସିରେ ପାଳନ କରୁଛୁ ତମ ଆଡେ କେମିତି କରୁଛ?
ଆମ ଆଡେ ରଜରେ ସେମତି ମହୋତ୍ସବ ହେଇଥିଲା, ସବୁ ଝିଅ ଝିଅ ଆଣ ମାନେ ମାନେ ଆସିଥିଲେ ପିଠା ହେଇଥିଲା ଆରିସା ପିଠା ଚପଳ ପିଠା, ମୁଆ ପିଠା, ଇଟଲି ସବୁିତି ପିଠା ହେଇଥିଲା ସମସ୍ତେ ଆସିଥିଲେ ଘରକୁ ସମସ୍ତେ ନିଜେ ବି ଖାଇଥିଲୁ, ସମସ୍ତଙ୍କୁ ବି ଖୁଆଇଥିଲୁ ଆଉ ରଜ ଉତ୍ସବ ସବୁ ଦେଖି ଯାଇଥିଲୁ ସେଠି ଭଲ ଲାଗିଲା, ସବୁ କୁନି କୁନି ଛୁଆ ମାନେ ନାଚୁଥିଲେ ସେଥିରେ ଆକ୍ଟିଂ କରୁଥିଲେ ଗୀତ ବୁଲୁଥିଲେ ସମସ୍ତଙ୍କୁ ପ୍ରାଇଜ ଦିଆଯାଉଥିଲା ସେଠି ଆଟା ଦୋଳି ନେସୁଣୀ ଦୋଳି ମାନେ ବହୁତ ପ୍ରକାର ଦୋଳି ବି ପଡ଼ିଥିଲା ଖାଇବା ବି ବନ୍ଦୋବସ୍ତ ସେଠି କରିଥିଲେ, ସବୁ ଝିଅମାନେ ସେଠି ବହୁତ ମୁଁ ଖୁସିରେ ଏ ବର୍ଷ ରଜ ପାଳିଲୁ ଏତି ଖାଲି ବର୍ଷା ହେଇଗଲା ଟିକେ ଅସୁବିଧା ହେଇଗଲା କାଦୁଅ ପଚି ପଚ ହେଇଗଲା ସେଇଟ ତଥାପି ଆମେ ଏଜ କରିଚୁ ଆଉ ଏବେ ଆସୁଛି, ରଥଯାତ୍ରା ରଥଯାତ୍ରା ଆପଣଙ୍କ ଆଡେ କେମିତି କଣ ଗାଁ ଗାଁରେ ତ ସେମିତି କ ଛୋଟ ଛୋଟ ହିସାବ ରେ ରଥଯାତ୍ରା ସମସ୍ତେ ଗାଁ ଗାଁ ରେ ହଉଚି, ଆପଣଙ୍କ ଆଡେ କେମିତି କଣ ହଉଛି ରଥଯାତ୍ରା?
ଆମ ଆଡେ ରଥଯାତ୍ରା ହଉଚି, ଭଲ ଭାବରେ ହଉଚି ହେଲେ ଆମେ ଯୋଉ ବାରି ବାରିପଦା ରେ ଥିଲୁ ସେ ଯୋଉ ବାରିପଦାରେ ତିନି ରଥ ଯୋଉ ଲେଡିଜ୍ ର ରଥକୁ ମା ସୁଭଦ୍ରା ରଥକୁ ଲେଡ଼ିଜ ମାନେ ଟାଣନ୍ତି ସେଠି ପୁରୁଷ ଯାଆନ୍ତିନି, ଖାଲି ଝିଅ ପିଲାମାନେ ମାଙ୍କର ରଥ ଟାଣିବେ ଆଉ ବହୁତ ଆନନ୍ଦ ଲାଗିବ ବହୁତ ଖୁସି ଲାଗିବ ହେଡିଲ ପୁରୁଷ ଜା ଖାଲି ଲେଡି ମାନେ ଟାଣନ୍ତି ସେଠି ଅବଢା ବାହାରେ, ଅବଢା ସମସ୍ତେ ଖାଆନ୍ତି ବହୁତ ଆନନ୍ଦରେ ସେ ରଥ ପାଳନ କରନ୍ତି, ବାରିପଜାରେ ଆମେ ଥିନୁ ଯୋଉ ଆମର ପୁରୀରେ ତିନି ର ରଥ ନା ବାରିପଦାରେ ବି ତିନି ରଥ, ତିନି ରଥ ତାଙ୍କ ସେ ବହୁତ ବି ବଡ ଦାଣ୍ଡ ଆମ ପୁରୀ ଭଳିଆ ପୁରୀ ଭଳିଆ ତ କୋଉଠି ହେଇପାରିବନି ସେ ତ ମହାପ୍ରଭୁ ବହୁତ ତାଙ୍କର ମହିମା ସେ ଆଦ୍ୟ ଠାକୁର ଆଦ୍ୟ ମହିମା ତାଙ୍କର। ତାଙ୍କ ଭଳି ତୁଳନାରେ କେହି ପାରିବେନି, କିନ୍ତୁ ସେଇଭଳିଆ ତାଙ୍କଠୁ ଟିକେ କମ ବଡ ଦାଣ୍ଡ ସେଇଭଳି ବଡ ଆକାର। ସେଠି ତିନି ରଥ ବଳରାମଙ୍କର, ଜଗନ୍ନାଥଙ୍କର, ମା ସୁଭଦ୍ରାଙ୍କର। ସୁଭଦ୍ରା ରଥକୁ ଲେଡିଜ ମାନେ ଟାଣନ୍ତି। ଏଇଟା ବଡ ଆନନ୍ଦର କଥା। ଆଉ ସବୁଠି ପୁରୁଷ ଲେଡିଜ ମିଶିକି ନା ଟାଣନ୍ତି। କିନ୍ତୁ ବାରିପଦାରେ ଯୋଉ ମା ସୁଭଦ୍ରାଙ୍କ ରଥକୁ ଖାଲି ଲେଢିଜ ମାନେ ଟାଣନ୍ତି, ସେଇଟା ଦେଖ ଖିକି ମୁଁ ଅତି ଆନନ୍ଦ ଅତି ଖୁସି। ଆପଣ କୋଉ ଦିନ ବାହାରିବେ ଯଦି ଏନ୍ କହିବେ। ଆମେ ଗୋଟେ ଦେଖିକି ରଥରେ ଯିବା, ନହେଲେ ବାହୁଡାରେ ଯିବା। ମା ସୁଭଦ୍ରା ରଥଙ୍କୁ ଟାଣିବା ଗୋଟେ ଖୁସି ମନ ହବ। ବୁଲି ବାଲିକି ସେଇ ଯୋଉ ବାରିପଦାରୁ ଆସିବା ମୁଁ ଦେଖିଚି ମୁଁ ତୁମକୁ ବୁଲେଇ ନ ଇ ଦେଖେଇ ଦେଇକି ଆଣିବି ଆଉ କୋଉଆଡେ ତମର ରଥ ହଉଚି ଜାଣିଚ?
ହଁ ଆମ ଗାଁ ରେ ହଉଚି ଛୋଟ ଆକାରରେ ରଥ, ଏବେ ନୂଆ ରଥ ତିଆରି ତିଆରି ହଉଚନ୍ତି। ସେଟା ବହୁତ ଭଲ ହଉଚି, ବହୁତ ଲୋକ ହଉଚନ୍ତି ଆମର ଗାଁ ରେ ଯେତିକି ବାହାରରୁ ବି ଆସୁଛନ୍ତି କିଛି ପାଖାପାଖି ଗାଁ ର ଆସୁଚନ୍ତି ରଥ ଯାତ୍ରା ଦେଖିବା ପାଇଁ। ଆମକୁ ବି ଭଗବାନଙ୍କର ଡୋର ଲାଗୁଚି ମାନେ ହାତରେ ଆମେ ତାଙ୍କ ଦୌଡ ବି ଛ ଇ ପାରୁଚୁ, ତାଙ୍କ ପ୍ରସାଦ ସେବନ କରୁଚୁ, ଦେଖି ବି ପାରୁଚୁ, ପାଖରେ ବହୁତ ଖୁସି ଲ ଲାଗୁଚି ଆପଣ ଆମ ଗାଁରେ ବି କେବେ ଆସନ୍ତୁ? ଆମ ଆଡେ ଆସନ୍ତୁ ଟିକେ ଦେଖିବେ ଆମର କେମିତି ହଉଚି।
ହଁ ହଁ ଆମେ ଯିବାକୁ ମନସ୍ଥ ଅଛି ଯେ ଆମେ ରଥ ଯାତ୍ରା ଟା ଟିକେ ଆମ ଗାଁ ରେ ପାଳନ କରିବୁ। ଆମ ଗାଁରେ ପ୍ରଥ ଆମେ ଗାଁ ପରିବେଶ ନେଇକି ଅଛୁ ନା। ଆଉ ପ୍ରଥମ ଗୁଣ୍ଡିଜାଙ୍କ ମା ରଥଟାକୁ ଆମେ ପାଳନ କରିକି ବାହୁଡାରେ ଆମେ ତୁମ ଆଡକୁ ଯିବାକୁ ହବ। ଆଉ ନହେଲେ ଏଇଠି ଘରେ ଟିକେ ରାଗିବେ କହିବେ ତୁମେ ଆମ ରଥ ଛାଡିକି ଯାଉଚ ବାହାରି? ପ୍ରଥମେ ଆମେ ଆମ ରଥକୁ ଟିକେ ଦେଖିବୁଁ ଦେଖିକିନା ଠାକୁରଙ୍କୁ ଭୋଗ ରାଗ ତାଙ୍କ ପାଖରେ ଆମର କେତେ ଦୁଃଖ ନିଇକି ନ ଅଛି ଜଣେଇମୁ। ଆଉ ଆମ ଝିଅଝିଆଣି ସବୁ ଆସିବେ ତ ଝିଅ ଝିଆଣି ଝିଅ ଝିଆଣି ଆସିଥିବେ ତାଙ୍କୁ ଟିକେ ହୁଁ ରୋଷେଇ ସେଇ ପତ୍ର ଖାଇବା ପିଇବା ଦାୟିତ୍ଵ ତାଙ୍କୁ ଟିକେ କ କ ବୁଝିକିନା ଆମେ ତମ ଆଡକୁ ଯିବାକୁ ବାହାରିଚୁ ବାହୁଡାରେ। ବାହୁଡାରେ ଗନେ ସେଇଠି ଦେଖା ସାକ୍ଷାତ ହବା। ସେଇଠି ଟିକେ ଭଲ ଲାଗିବ ଖୁସି ନାଗିବ। ଏଠୁ ଟିକେ ସାରିକି ରଥଯାତ୍ରା ବାହୁଡାରେ ଯିମୁ ତୁମ ଆଡକୁ ଆଉ। ଆଉ ତମର ଆଉ କୁଆଡେ ଯିବ କି?
ନାଇଁ ଆମର ଯାହା ଯାଆନ୍ତୁ ଛବୁ ସବୁ ଛୁଆ ଆସିବେ ଏଁ ଆମ ଘରକୁ ସବୁ ବନ୍ଧୁ ବାନ୍ଧବ ଆସିବେ, ଆମେ ବି ସେମିତି ଯାଇପାରିବୁନି ଗାଁ ରେ ଆମେ ନିଶ୍ଚିିତ ଦେଖିବୁ। ବାହାରକୁ ଜଗନ୍ନାଥଙ୍କର ଦେଇ ଡୋର ଲାଗିଲା ତାହେଲେ ପୁରୀ ଯିବା ପାଇଁ ଭାବିବୁ ପରିବାର ସୋ ପରିବାର ଯଦି ଏକାଠି ଥିବୁ ତାହେଲେ ଭାବିବୁ ଭଗବାନ ଯଦି ଏକାଠି କରେଇବେ ତାହେଲେ ଯିବୁ। ନହେଲେ ଗାଁରେ ଦର୍ଶନ କରିବୁ ଆଉ।
ଆ ହଉ ତାହାନେ ଆମେ ଯିବା ଟିକେ ଆଉ।
ଆସନ୍ତୁ ଆପଣ ଆମ ଆଡେ ଦେଖନ୍ତୁ କେମିତି ହଉଛି କେ ଆମେ ସବୁ ଦେଖେଇଦବୁ ଯେ କେମିତି ଆମର ଠାକୁର ଟଣା ଯାଉଛି କେମିତି ଠାକୁର ରଥକୁ ଉଠା ଯାଉଛି ସବୁ ବଢିଆ ଭାବରେ ବହୁତ ଦର୍ଶକ ଦେଖୁଛନ୍ତି। ଉଁ ଏଠି ବିି ପ୍ରସାଦ ମାନେ ସେବନ କରିବା ମିଳିବ ବହୁତ ଭଲ ଲାଗିବ ଆପଣ ଆସନ୍ତୁ।
ହଁ ହ ହଉ ହଉ। ହଉ ତାହାନେ ରଖ। ଆମ ଆଉ ହଉ ହ। ଝା ବନ୍ଦ କଦଲେ ମୁ